ହ୍ୟାଲୋ।
ହଁ କଣ କରୁଛନ୍ତି?
ମୁଇଁ ବସିଛି।
ଅହୋ ଆଉ ଆପଣଙ୍କ ଆଡେ ବର୍ଷା ହେଲା ହଉଚି?
ହଁ ବର୍ଷା ଏବେ ହଉଥିଲା ଟିକେ ଛାଡି ଯାଇଛି।
ଅହୋ କଣ ଖାଇଛନ୍ତି?
ଖାଇଥିଲି ଜଳଖିଆ।
ଉୁଁ ହୁଁ। ଆଉ ଆପଣଙ୍କ ଘର କୋଉଠି?
ଆମ ଘର ଭୁବନ।
ଓହୋ। ଆଉ କଣ କୁହନ୍ତୁ।
ବର୍ଷା ହଉଛି ଆପଣଙ୍କ ଆଡେ।
ହଁ ବର୍ଷା ହଉଛି।
ଆଉ ଆପଣ କଂ କରନ୍ତି।
ମୁଁ ଏଇ ଯୋଉ ଅଛି ଗାଁରେ ଗ ଅଛି ଜବ୍ କରିନି ଆଉ।
ଆ ହାଁ ପଢୁଚନ୍ତି।
ମୋ ପଢା ସରିଗଲାଣି।
ଅହ। ଆଉ ଆପଣ କନ୍ ଏଡ଼େ କନ୍ ଫେମସ୍।
କଂ କହିଲେ।
ଆପଣଙ୍କ ଆଡେ କଂ ଖାଇବା ଫେମସ୍।
ଖାଇବା ଫେମସ୍ ତ ଆମର ଢେଙ୍କାନାଳ ପ୍ରସିଦ୍ଧ ବରା।
ଆ ହ ଖାଇଚନ୍ତି।
ହଁ।
ଆଉ କୋଉ ପର୍ବପର୍ବାଣୀ।
ପର୍ବପର୍ବାଣି ଟା ଆମର କାର୍ତିକସର ଆଉ ଗଣେଶ୍ ପୂଜା ଏଇ ଦିଇଟା ଟିକେ ଭଲ ହୁଏ।
ଅ ହ। ଆପଣ ମାନେ ମିଶିକି କରନ୍ତି।
କଂ କହିଲେ।
ଆପଣ ମାନେ ମୁ ମିଶିକି କରନ୍ତି ଯୋଉ କାର୍ତ୍ତିକ ଓ ଗଣେଶ୍ ପୂଜା ଅହ। ଆଉ ଏବେ କଂ କର୍ଥିଲେ।
ଏବେ ବସ୍ଚି ବର୍ଷା ଏବେ ହେଇକି ଛାଡିଲା ତ ବସ୍ଚି ଆଉ
ଭୁବନେ ବର୍ଷା ହଉନି।
ନା ବର୍ଷା ହେଇକି ଏବେ ଛାଡି ଯାଇଚି।
ଓହୋ
ଆପଣଙ୍କ ଘର୍ଟା କୋଉଠି।
ଭୁବନ।
ଭୁବନ କୋଉ ଜାଗା କହିଲ ଅଫର୍ ଭୁବନ ନା ଆଉ କୋଉଠି।
ନାଇଁ ପ୍ରପର ଭୁବନ ନୁହଁ ଏପଟେ କେନ୍ଦୁପଡା ଆଡେ।
ହୁଁ ହୁଁ।
ଆପଣ କନ୍ କନ୍ ପ୍ରପର୍ ଭୁବନ୍।
ଆମର ଏଇ ଭୁବନ ପାଖରେ କିମି ଗୋଡା ଛକ ଜାଣିଚନ୍ତି।
ହୁଁ ହୁଁ ହୁଁ ହୁଁ।
ଗୋଡାଛକ।
ଓହୋ ଏଇ ଶାମଳା ଆଗକୁ।
ହଁ ହଁ।
ହଁ। ସେ ସେପଟେ ବର୍ଷା ହଉନି ଏପଟେ ହଉଚି ଏତେଯୋରେ।
ମୂଷା ନାଇଁ ବା।
ଅଁ-ହଁ-ହୁଁ ଏପଟେ ଜୋର୍ ନାଦିଚି ବର୍ଷା।
କଣ ଖାଇବା ହେଇଥିଲା ସକାଳେ।
ଆଜି ଚାହାକୁ ପିଠା।
ବଢିଆ ଆଉ ବର୍ଷା ପାଗ।
ଆଉ ଆପଣ ଏବେ କଂ କରିବେ।
କିଛି ନାହିଁ ଏମ୍ତି ବସ୍ଚୁ ବର୍ଷା ଟିକେ ଛାଡି ଯାଇଚି। ତ କୁଆଡେ ଯାଇହଉନି କି ବୁଲାବୁଲି କିଛି କରିହଉନି।
ଓ ହ-ହୁଁ-ହୁଁ-ହୁଁ ସକାଳୁ କଣ ଖାଇଚନ୍ତି ଜଳଖିଆ?
କଣ କହିଲେ?
ସକାଳୁ କଣ ଖାଇଚନ୍ତି ଜଳଖିଆ?
ଉପମା ତରକାରୀ ଖାଇଥିଲି।
ଅ ହଁ।
ହୁଁ,
ଆପଣ କୁନିନ୍ଦା ସ୍କୁଲୁରେ ପଢିଛନ୍ତି ନା କୋଉଠି?
ନା ନା ମୁଁ ପଢିଥିଲି ଆମର ଡମଶାଳା ହାଇସ୍କୁଲ।
ଅ ହ।
କୁନିଦା ରେ ମୋ ସେଣ୍ଟର ପଡ଼ିଥିଲା ଟେନ୍ଥ।
ଉଁ ହୁଁ।
ଆପଣଙ୍କ ଘର କୁନିଦା କି ହାଁ?
ଅ ହ।
ଆପଣଙ୍କ ଘର କୁନିନ୍ଦା?
ନାଇଁ ନାଇଁ। କେନ୍ଦୁପଡା।
ହୁଁ ହୁଁ ଲ ଟେନ୍ଥ ଆପଣଙ୍କର ପାସ ଆଉଟୁ କେବେ,?
କଣ?
ଟେନେଥେ ଆପଣଙ୍କର ପାସ ଆଉଟୁ କେବେ?
ମୋର ମୁଁ ଏବେ କରୁଚି ପ୍ଲସ ଥ୍ରୀ ମୋର ଫାଷ୍ଟ ଇୟର।
ହୁଁ ହୁଁ। ପ୍ଲସଥ୍ରୀ କୋଉଠି କରୁଚନ୍ତି ବାରୁଆଁରେ?
ନାଇଁ ଢେଙ୍କାନାଳରେ।
ହୁଁ ହୁଁ ଚାଇଁନ୍ସୀ?
ସାଇନ୍ସୀ।
ଆଉ ଘରେ କିଏ କିଏ ଅଛନ୍ତି ସବୁ?
ଘରେତ ବାପା, ମାମା ଦିଦି ମୋ ଭାଇ ଆଉ ଜେଜେମା
ଆପଣ ବଡ଼?
ନାଇଁ ମୁଁ ସାନ।
ଦିଦି ବଡ ନା ଭାଇ ବଡ଼?
ଦିଦି ବଡ଼।
ତାପରେ ଭାଇ ଆପଣ ଲାଷ୍ଟ।
ନା ନା ତାପରେ ମୁଁ ତାପରେ ଭାଇ।
ଉଁ ହୁଁ।
ମୁଁ ମଝିଆ।
ଘରେ ଗୋହ୍ଲା କିଏ ଅଧିକା ଆପଣ ନା ଆପଣ ଭାଇ?
ଘରେ ସମସ୍ତେ।
ଯାହା ବି ହେଲେ ଟିକେ ଅଧିକା ଭଲ ପାଇବା କାଠେଇ ଆସୁଥିବ ଯିଏ ଅତି ଗେଲ୍ଲା। ସାନ ମାନଙ୍କଠେ ସବୁବେଳ ପାଇଁ ଅଧିକା ଗେଲ୍ଲା ମାନେ ଭଲ ପାଇବା ଆସେ।
ଅଧିକ ବେଳେ ଏମିତିଁ ଜାଣିନି। ଏମିତି ନାଇଁ ସବୁ ସମାନ। ଯେତେ ଯାହା ମାଗିଲେ ସମସ୍ତେ ଦେବେ।
ଆଉ ତମ ଦିଦି କଣ କରୁଛନ୍ତି ବାହା ହେଇ ବାହା ହେଇ ସାରିଲେଣିନା ଅଛନ୍ତି?
ନା ଅଛନ୍ତି।
ହଁ ଆ ଭାଇ, ଭାଇ କୋଉ କ୍ଲାସ? ଭାଇ କୋଉ କ୍ଲାସ୍? ନା
ନାଇନଥ କ୍ଲାସ୍ ନାଇନ୍ଥ କ୍ଲାସ୍।
ହୁଁ।
ଆଉ ରଜ ଟା କେମିତି ସେଲିବ୍ରେଟ କଲେ?
ହଁ ଭଲ ଗାଁରେ ହୋଉଥିଲା ରଜ ଉତ୍ସବ। ଆଉ ଆପଣଙ୍କର ଘରେ କିଏ କିଏ ରୁହନ୍ତି?
ବାପା, ବୋଉ, ମୋର ଦି ଭାଇ।
ଓହୋ ଭଉଣୀ ନାହାନ୍ତି?
ନା।
ଓହୋ। ଆଉ ଆପଣଙ୍କ ଆଡେ ରଜ କେମିତି ହେଇଛି?
ରଜ ହେଇଛି ସେମିତି ରଜ ତିନିଦିନ ତ ଯୋଉ ଗରମ ହେଲା ରଜ ତ ସେଲିବ୍ରେଟ କେହି କ
ଗରମକୁୁ ବର୍ଷା
ହୁଁ।
ହଁ। ଆପଣ କଣ ଜବ ପାଇଁ କଣ କରୁଛନ୍ତି ନା, ନା କିଛି ସେମିତି କିଛି ଭାବି ନାହାନ୍ତି?
ହଁ ସେମିତି ପ୍ଲାନିଂ ଅଛି।
ଆପଣଙ୍କ ଘର ସେଇଠି? ନା ଏଇଠି ଆସିକି ରହିଛନ୍ତି? ଆପଣଙ୍କ ଘର ସେଇଠି
ହଁ ଜନ୍ମ ତ ସେଇଠି, ଆଉ ତାପରେ କେବେଠୁ ଆସିକି ଅଛନ୍ତି ତ ସେଇରା ମୁଁ ଜାଣିନି।
ଓହୋ।
ଜନ୍ମ ସେଇଠି ମାନେ ଜନ୍ମ କୋଉଠି ଗୋଡାରେ?
ହଁ।
ଓହୋ। ଆଉ ଆପଣ କୋଉଠି ପଢିଥିଲେ ପ୍ଲସ ଟୁ ନା ସେଇଠି?
ନ କହିଲେ ନା ପ୍ଲସ ଟୁ କରିନି ମୁଁ ଟେନ୍ଥ ପରେ ଆଇ ଟି ଆଇ କରିଥିଲି।
ଓହୋ। ଆପଣ କଣ କରିବେ ଆପଣଙ୍କର ଇଚ୍ଛା?
ମୁଁ ମେକାନିକାଲ କରିଥିଲି ଆଇ ଟି ଆଇ ମେକାନିକାଲ ରେ ଜବ୍ କରିବାର ଅଛି।
ଓହୋ ଆଉ ଆପଣଙ୍କର ସାନ ଆପଣଙ୍କ ସାନ ନା ବଡ?
ନା ମୁଁ ବଡ।
ଓହୋ ସାନ ଭାଇ?
ସାନ ଭାଇ ସିଏ ଜବ୍ କଲେଣି।
ଓହୋ। ଆ ଘରେ ସବୁ ଭଲ?
ହୁଁ ଭଲ ଅଛନ୍ତି।
ବାପା ମା ଆପଣ ଦି ଭାଇ?
ହଁ
ଓ ହୋ ଆଉ ଆଜି କଣ ଖାଇବା ଖରାବେଳେ?
ଖରାବେଳେ ସେମିତି ସେମିତି କିଛି ମେନୁ ନାହିଁ ଯାହା ଥିବ ଘରେ କରାହବ।
ହଁ ହଁ
ସାଧାଟା ଆଜି ଶନିବାର।
ହଁ ଆଜି ସାଧା
ହୁଁ
ଆଉ ଆପଣଙ୍କର କାମ ସବୁ ସରିଲାଣି ଆବେ ଶୋଇକି ଉଠୁଛନ୍ତି?
ନାଇଁ ନା ଶୋଇକି ଉଠିଲିଣି କେତେବେଳୁ ଖାଇ ବିି ସାରିଲେଣି ସକାଳୁ ନାସ୍ତା ହେଇସାରିଲାଣି ସକାଳ ସକାଳେ ଦେତେ ଶୋଇବାକୁ ଦଉନାହାନ୍ତି ଘରେ
ଓ ହୋ ଆଉ ଏବେ ଯିବେ ସାଙ୍ଗମାନଙ୍କ ସହିତ ଖେଳିବେ ନା କଣ ବୁଲିବେ?
କେମିତି ବୁଲାବୁଲି ହବ ଖେଳକୁଦ ତ ହେଇପାରିବନି ବର୍ଷା ହେଇଛି।
ହୁଁ ହଉ ଆପଣ ଯାଆନ୍ତୁ କଣ କରିବେ ଆଉ।
ଆଜ୍ଞା
ଆଜ୍ଞା